ହ୍ୟାଲୋ ମୋ ଭଏସ ଶୁଣା ହଉଚି।
ଆଜ୍ଞା।
କଣ କରୁଥିଲେ?
ଏ କାମ ଟିକେ କରୁଥିଲି ଆଉ।
ଆଜ୍ଞା ଆପଣ ଟିକେ କୋଉଟେ ଭଲ ଜାଗାକୁ ଯାଉନାହାନ୍ତି ଟିକେ ଭଲ ସାଉଣ୍ଡ ଆସୁନି ନା।
ମୁଁ ଟିକେ ଘର ଭିତରେ ଲାଟିନ୍ କରୁଚି ସେଥିପାଇଁ ସାଉଣ୍ଡ ଆସୁନି।
ଆଜ୍ଞା ଆଜ୍ଞା ହଁ ସେଗୁରାକ ସବୁ ପର୍ସନାଲ ଜିନିଷ। ବାକି ଆଁ କଣ ଖାଇଥିଲେ?
ଖାଇଥିଲି ଭାତ ଡାଲି ପନିର ତରକାରୀ। ତମେ କଣ ଖାଇଥିଲ?
ହଁ ମୁଁ ବି ସେଆ ଭାତ ଡାଲି ଅଣ୍ଡା ଭଜା।
ଓହୋ।
ହୁଁ।
ଆଉ ରାତିରେ ଖାଇବ କଣ?
ନାଇଁ ରାତିରେ ତ ସେମତି କିଛି ଠିକ ନାହିଁ ଫିର୍ବି ରୁ ଆଉ କଣ ଗୋଟେ ଆଇଟମ କରିଦବ ଆଉ ଆଉ ତମର?
ସକାଳେ କଣ ଖାଇବ?
ସକାଳେ ସିଏ ଜଣା ନାହିଁ ସେ ପଛ ଦଖା ହବ। ଆପଣଙ୍କର କଣ କତିର ଖାଇବା? ଗାଧୁଆବେଳକୁ ଦେଖାଯିବ କଣ ଖିଆ ହବ।
ରାତିରେ ଭୁଣି
ଅ ସେ କଥା ଛାଡନ୍ତୁ ଅ ଆଉ ୟା ପରେ କେବେ ମାନେ କି କୁଆଡେ ବୁଲାବୁଲି କରିବାର ମାନେକ ପ୍ଲାନ୍ ଅଛି କି?
ହଁ ବଗିଚା ଆଡୁକୁ ଟିକେ ଯିବା ଆଉ?
ବଗିଚା ମାନେ ପାର୍କ ନା କୁଆଡେ ଆମ ଯୋଉ
ହୁଏ ଚାଖଣ୍ଡା ଗଛ ପାଖକୁ।
ଆଚ୍ଛା ଆଚ୍ଛା ଆପଣ ଚାଖୁଣ୍ଡା ଗଛ ଅଛି?
ହଁ ଚାଖୁଣ୍ଡ ଗଛ ଅଛି ନଡିଆ ଗଛ ଅଛି ତାଳ ଗଛ ଅଛି ସିନ୍ଦୁର ଗଛ ଅଛି ସବୁ ଗଛ ଅଛି।
ଆଚଛା ଏତେ ସାରା ଗଛ ଅଛି?
ହଁ।
ହୁଁ ଆଉ ଆଉ କଣ ଆପଣଙ୍କ ପିଲା ଛୁଆ ସ୍ତ୍ରୀ ପିଲା କଣ ଅଛନ୍ତି?
ହଁ ଏକୋଇଶିଟା ପିଲା ଗୋଟେ ମାଇଗିନା ଅଛି ଆକୁ ମିସେଇକି ବାଇଶ ଟା।
ଆଚ୍ଛା ଘରେ ଆଉ ତାଙ୍କୁ ଛାଡିକି ଆଉ କିଏ କିଏ ଅଛନ୍ତି?
ଯେ ସେଇ ତ ସେତିକି ଅଛନ୍ତି ତାଙ୍କୁ ଛାଡିଲେ ଆଉ କିଏ ଅଛନ୍ତି?
ଆଛା ମାନେ ଖାଲି ସ୍ତ୍ରୀ ପିଲା ଛୁଆ ସେତିକି ଥାଆନ୍ତି।
ଆଜ୍ଞା ଆପଣ ଘରେ?
ହଁ ମୋ ଘରେ ସେମିତି ନହିଁ ମୁଁ ତ ଏକୁଟିଆ ମଣିଷ ଟା ଯେମିତି ବଞ୍ଚିବା କଥା ବଞ୍ଚୁଛି? କଷ୍ଟମୟ ଜୀବନରେ
ଆଉ?
ଆଉ କଣ ତମ
ଅ ଆପଣଙ୍କର ଘର ପାଖରେ କେତେଟା ଗଛ ଅଛି ମତେ ଟିକେ କହିଲ?
ଆ ସେମିତି ତ ଗଣିନି ଫେରବି ଯାହାଥିବ। ଲକ୍ଷେ ଲକ୍ଷେ ନହ ନୟା ନବେ ପାଖାପାଖି ଥିବ।
ଓହୋ।
ହୁଁ ଆଉ ଆପଣଙ୍କୁ ଫିଲ୍ମ ଦେଖିବାକୁ ଭଲ ଲାଗେ ନା?
ହଁ ରୋମାଣ୍ଟିକ ଫିଲ୍ମ ଦେଖିବାକୁ ଭଲ ଲାଗେ।
ଆା ରୋମାଣ୍ଟିକ ମାନେ ଆ ହିରୋ ମାନେ କି ଫେବ୍ରେଟ୍?
ସଲୁଚର୍ଜୁନ୍।
ଆଚ୍ଛା ଆଚ୍ଛା ହଁ ଭଲ ସଲମାନ ଖାନ ବି ଭଲ। ଆଉ ମାନ କି କୋଉ ମୁଭି?
ଭାଇଜାନ ସଲମାନ ଖାନନୁ ସଲୁ ସର୍ଜୁନ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ତାଙ୍କର ତାଙ୍କର କୋଉ ମୁଗିଟା ଭଲ ଲାଗେ?
ତାଙ୍କର ଉ ଯୋଉ ଆସିବ ଥିଲା ବାଘୁଡି ବାଘୁଡି
ଆଚ୍ଛା ଆଚ୍ଛା ମାନେ କି ଓଡିଆ ମୁଭି ଅଧିକା ଦେଖିବାକୁ ଭଲ ଲାଗେ ନା କଣ ଅଧିକ ଭଲ ଲାଗେ?
ମତେ? ମତେ ଉର୍ଦ୍ଦୁ ଉର୍ଦୁ ମୂଭି ଟିକେ ଭଲେ ଅଧିକ ଦେଖିବାକୁ ଉର୍ଦୁ ମୂଭି।
କାଁକିଁ ଉର୍ଦ୍ଦ କାଇଁ ଅଧିକ ଭଲ ଲାଗେ?
ମୁଁ ଗୋଟେ ଟୋକି ଟାକୁ ଭଲପାଉଥିଲେ ଉର୍ଦ୍ଦୁରେ। ସେଇ ଉର୍ଦ୍ଦୁରେ ର କଥା ଏଇ ଉର୍ଦ୍ଦୁ ଫିଲ୍ମ ଟରେ ଦେଖକୁ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା ଭଲ ତ ଏବେ ଆପଣ ତ କହିଲେ କି ଆପଣଙ୍କ ସ୍ତ୍ରୀ ପିଲା ଛୁଆ ପିଲା ଅଛନ୍ତି। ଆଉ ଗୋଟେ ଭଲ ପାଇଲେ କଣ ମାନେ
ସେଇଟାକୁ ଭଲ ପା ସେଇ ସାଇଟି ର ନା ସେଇଟା କୁ ତ ଭଲ ପାଇଲି ନା, ବାହା ହେଇକି ଏଇଠି ଏକୋଇଶଟା ନା ବାଇଶଟା ଛୁଆ କରିଛି। ସିଏ ତ କହୁଛି ତେଇଶ ଟା।
ଆଚ୍ଛା, ସମ୍ଭାଳୁଚନ୍ତି କେମିତି?
ଜିନିଷ ମିଳୁନି ଜରି ପିନ୍ଧିବାକୁ ମିଳୁନି ସମ୍ଭାଳି ହଉନି, ଆଉ କଣ? ବଢେଇ ଚାଲିଚି ଆଉ ସମ୍ଭାଳିବି କେମିତି କଣ?
ହଁ ସେ ହୁଏ ହୁଏ ବାକି ଆହଁ ବାକି ଆପଣ ମାନେ କି ଆ, କୁଆଡେ ମାନେ ରଜରେ ତୁ-ରଜ ତ ଏବେ ଗଲା ରଜରେ କୁଆଡେ ବୁଲିବାକୁ ଯାଇଥିଲେ?
ଆମ ଇଆଡେ ରଜ ହୁଏନା।
ରଜ ହୁଏନି?
ନା ଏଠି ଖାଲି ସଜବାଜ ହୁଅନ୍ତି ଝିଅ ମାନେ।
ଆଚ୍ଛା, ଝିଅ ପିଲା ମାନେ ସଜବାଜ କରନ୍ତି, ଆପଣ କଣ କରୁଥିଲେ? ଆପଣ ଯାଇକି ସଜାବାଜ କରୁଥିଲେ କି?
ମୁଁ ଟିକେ ଅଳତା ଲଗେଇ ଦୋଉଥିଲି ତାଙ୍କ ଗୋଡରେ।
ଆଚ୍ଛା।
ମାନେ କି ଆପଣ କାଇଁ ପିଧଉଥିଲେ ତାଙ୍କୁ ଆଉ କଣ ମିନେ ଆଉ କେହି ନଥିଲେ ତାଙ୍କ ଘରେ?
ତାଙ୍କ ଘରେ କେହି ନଥିଲେ, ମୁଁ ଏକାଟିଆ ଥିଲି ବୋଲି ତ ଅଳତା ଲଗୁଉଥିଲି।
ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା ଅଳତା ଲଗେଇ ଦଉଥିଲେ, ଜଣଙ୍କର ନା ଆ, ମାନେ ଅଧିକା ଜଣ ଥିଲେ?
ଆଉ ଅଳତା ତ ଲଗେଇ ଆଉ ଜଣଙ୍କ ଘରକୁ ତ ଯିବି ଆଉ କଣ ଅଧିକା ଜଣଙ୍କ ଘରକୁ ଯିବି କି?
ନାଇଁ ମାନେ କେତେ ଜଣଙ୍କର ଫେର ବି ଲଗେଇଦେଲେ ସେଦିନ?
ମୁଁ ଚାରି ପାନ୍ସଟା, ପାଞ୍ଚ ଜଣ ଙ୍କର ଲଗେଇ ଦେଇଥିଲି ଆଉ।
ଆଉ ତାହେଲେ ତ ର
ଏଇ ଯୋଉ ତା ଭାତ କି? ହଁ, ହଉ। ଡାଲମା ନେଇ ଆସିବ ହେଲୋ।
ହୁଁ, ଆପଣଙ୍କ ଟିକେ ବ୍ୟାକଗ୍ରାଉଣ୍ଡ ନଏଜ୍ ଆସୁଛି ଆପଣ ଟିକେ ଗୋଟେ କ୍ଲିୟର୍ ଜାଗାକୁ ଆସନ୍ତୁ ହୁଁ। ଡାଲମା ଆଜି ଆପଣ ଖାଇବେ?
ହଁ ଡଲମା ସାଙ୍ଗରେ ଟିକେ ରୁଟି।
ଆଚ୍ଛା, ଆଚ୍ଛା, ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଆଉ କଣ ସେମିତି ହେନେ ଆଉ କଣ? ମାନେ ଏମିତି କଣ କି କେତେଳେ କଣ? ମାନେ କୁଆଡେ ଏମିତି ରାତି ବେଳା ବୁଲିବାକୁ ଇଚ୍ଛା ହୁଏ ନା କଣ?
ମୁଁ ଜାଣିନି।
ହ୍ୟାଲୋ, ହଁ, ଆଉ ପଢ଼ାପଢି କଣ କରୁଛନ୍ତି?
ପଢାପଢି ମୁଁ ଆଇଏ ପାସ୍ କରିକି, ଏବେ ବିଏ ପାଖକୁ ଯାଉଛି ଆଉ।
ଆଚ୍ଛା, ଆଚ୍ଛା ମାନେ ତାହେଲେ ଆପଣ ଅଧିକ ପଢା ଲେଖା।
ନା ଏତେ ପଢା ଲେଖା ନୁହଁ ଡିପ୍ଲୋମା ଆଡକୁ ପଳେଇ ଗଲି ଆଉ, ବିଏ ଜାଗାକୁ ଯାଉ ଯାଉ
ଆଚ୍ଛା, ଆଚ୍ଛା, ଆଚ୍ଛା ଏମିତି କି?
ହଁ।
ଆଚ୍ଛା, ଆଉ ତାହେଲେ ଆପଣ କଣ ଜାଣିଚନ୍ତି କଣ? ମାନେ କାର୍ଟୁନ୍ ଫାଟୁନ କି
କଣ ହେଇଛି?
କାର୍ଟୁନ ହରିକା କିଛି ଦେଖନ୍ତି?
କାର୍ଟୁନ ଦେଖନା ଏ ମୋଟୁ ପଟଲୁ ଦେଖିବା।
ଆଚ୍ଛା ମୋଟୁ ପଟଲୁ।
କାଟୁନ ମୁଁ ଦେଖେନ ଏଇ ଫାଲତୁ ଜିନିଷ ଦେଖେ ନା ଏ ମୂତୁ ପତୁଲୁ ଦେଖେ?
ଆଚ୍ଛା ଆଚ୍ଛା ଆଉ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଶୋଇଛନ୍ତି କଣ କରୁଛନ୍ତି?
ଆପଣ ତାହେଲେ କାହିଁ ଚେଇଁଛନ୍ତି?
ଆପଣଙ୍କ ସାଙ୍ଗେ କଥା ହବାକୁ ଚେଇଁଛି?
ଆଜ୍ଞା।
ଆପଣଙ୍କ ସାଙ୍ଗରେ କଥା ହେବାକୁ ଚେଇଁଛି ନା?
ଆଚ୍ଛା ମୋ ଏତ କଥାଉଛନ୍ତି ମୁଁ କ ଏତେ ଇମ୍ପୋଟାନ୍ଟ ଶହେଟୁ
ଶୋଇବା ଟା ମୁଁ ରାତିରେ ଶୁଏ ନା ମୋ ଦିନ ବେଳା ଶୁଏ। ମୁଁ ରାତିରେ ଏଇ ଭିଜେ ଭଜନେଟିଂ କରେ ଆଉ।
ଆଚ୍ଛା ଆଚ୍ଛା ଆଉ ଆଉ କଣ ମାନେ ଆଉ କୁଆଡେ ବୁଲାବୁଲି? ମାନେ ଆପଣଙ୍କ ଘର ମାନେ ଘର କୋଉଠି ଆପଣ ରହୁଛନ୍ତି କୋଉଠି?
ମୁଁ ରହୁଛି ମାଲକାନଗିରିରେ ଆମ ଘର ହଉଛି ଦୁରିଆ।
ଆଛା ସିଆଡେ ସିଆଡେକ ମାନେ ଯୋଉଟେ ଯୋଉ କହନ୍ତି ପ୍ରସିଦ୍ଧ ସେଇଟା କଣ ଟା?
ପ୍ରସିଦ୍ଧ ଯୋଉପ୍ରସିଦ୍ଧ ଖାଇବା ନା ଖାଇବା ଜିନିଷ?
ହୁଁ ଖାଇବା ଜିନିଷ କଣ?
ଆଉ ଖାଇବା ଜିନିଷ ହଉଛି ଅଣ୍ଡା ଭୁଜିଆ।
ଆଚ୍ଛା ଆଉ ପ୍ରସିଦ୍ଧ ଜାଗା ବୁଲିବା ପାଇଁ।
ବୁଲେଇ ପାଇଁ ଓଳିଶେଇ ଓଳିଶେଇ।
ଆଚ୍ଛା ଆଛା ଆଛା ଆଛା। ଆଉ ଆପଣ ମାନେ ଆପଣଙ୍କ ମାନେ ଘରେ ମାନେ ପ୍ୟାରେ ପ୍ୟଣ୍ଟଙ୍କ ଭିତରେ କିଏ କିଏ ଅଛନ୍ତି ମାନେ କି ଆପଣ ନିଜ ବାପା ମାଙ୍କ ସାହିତରେ ରୁହନ୍ତ ନି କି?
ନା ଛୋଟ ବେଳୁ ମୁଁ ବାପା ମା ଙ୍କ ସାଙ୍ଗେ ରହିନି। ମୁଁ ବଡ଼ ହେଲି ବାପା ମାଙ୍କୁ ଛାଡ଼ିକି ଆଇଛି।
ଆଚ୍ଛା ଆଚ୍ଛା କଉଠିଛାଡିକି ଆଇଛନ୍ତି ଗଛ କୋରଡରେ।
ନା ନା ଘରେ ନା ଆ
ଆଚ୍ଛା ଆ ଆଚ୍ଛା ଆଛା ସେମିତି କୁହୁନାହାନ୍ତି ଘରେ ଛାଡିକି ଆସିଛନ୍ତି। ଆଉ ଆଉ ଏବେ ୟା ପରେ କଣ କରିବାର ମାନେ ଲାଇଫ ରେ କଣଟା କରିବାର ମାନେ ଇଚ୍ଛା?
ତାପରେ ଲାଇଫରେ ତାପରେ ଲାଇଫ ରେ ରାତିରେ ଶୋଇଲା ବଳେ ଯାହା କରିବାର ଅଛି ଆଉ କିଛି କାମ ନାହିଁ।
ନାଇଁ ସେ ତ ପର୍ସନାଲ କଥା ସେଗୁଡ଼ାକ କିଛି ଏଠି ଉଠାନ୍ତୁ ନାଇଁ ବାକି ଜିନିଷ ଟା ଏଇଟା ମାନେ କି ଲାଇଫ୍ ରେ କିଛି ଗୋଟା ମାନ ଥିବ ନା ମାନେ ସମସ୍ତଙ୍କର ଗୋଟେ ସ୍ୱପ୍ନ ଥାଏକି
ହଁ ଅଛି ଅଛି ବହୁତ କି କି ଅଛି ବହୁତ କିଛି ଅଛି ସେ କହିଲେ ସରିବନି ସେଥିପାଇଁ କହୁନି।
ଆଚ୍ଛା ଆଚ୍ଛା ହ ତାହେଲେ ଆଉ କିଛି କୁହନ୍ତୁ ଆପଣଙ୍କ ବିଷୟରେ ଆପଣ କଣ ଟା ଭଲ ଲାଗେ ଆପଣଙ୍କ ହବିଜ କଣ?
ହୁଁ ହବିଜ୍ ହବିଜ୍ ମାନେ କଣଟା କରିବାକୁ ଟିକେ ଭଲ ଲାଗେ। ଡ୍ୟାନ୍ସ ସଙ୍ଗ ଡଇଂ କଣ ଟା ଭଲ ଲାଗେ?
ହଁ ମତେ ଶୋଇବା ଭଲ ଲାଗେ।
ଶୋଇବା ଭଲ ଲାଗେ ତାହେଲେ ଆପଣ ଚେଇ କଣ କରୁଛନ୍ତି?
ମୁଁ ସୁଏ ରାତି ବେଳା ସୁୁଏନା ଦିନବେଳା ଶୁଏ।
ଆଚ୍ଛା ମାନେ ନାଇଁ ଦିନବେେଳେ ତ ଚୋର ଶୁଅ
ହଉ ହଉ
ଆଚ୍ଛା ଆଉ ଆପଣ ପାର୍ଟ ଟାଇମ ଚୋର ଥିଲେ କି?
ତମେ କେମିତି ବେ ଜାଣିଲୁ?
ନାଇଁ ମାନେ ଚୋର ମାନେ ଦିନ ବେଳା ଶୋଇକି ରାତି ବେଳା ଚୋରି ଟା କରନ୍ତି ନା ତାଙ୍କ କାମଟା ରାତି ବେଳା ତ ମୁଁ ସେଥିପାଇଁ ଗେସ୍ କଲି ଆପଣଙ୍କ ସାୟାଦ ଚୋର ଥିବେ।
ଓହ ଜଣିଦେଲୁ ତାହାଲେ।
ହଁ
କାକୁ କଇବନି।
ନାଇଁ କାହାକୁ ଆମେ କାହିଁ କହିବୁ ଆଉ କୁହନ୍ତୁ ଆପଣଙ୍କ ବିଷୟରେ ଆପଣଙ୍କୁ ଆଉ କଣ ପସନ୍ଦ।
ମ ମତେ ଭଲ ଲାଗେ ସୁନୁପାପୁଡି।
ଆଚ୍ଛା ଖାଲି ହେଲେ ସୁନପାମୁଡି ସୁନପାମୁଡି ଦିଆ ହବ ତାହେଲେ କେତ ଖାଇଦବ।
ସେଇଭଳିଆ ଦେଲେ ତ କଣ ବଂଶ କୁ ଖାଇଦେବି ସେଇଭଳିଆ ହେଲେ ତ ବିନା ଖାଇବାରେ ରହିପାରିବିନି। ସୁନ ପାପୁଡ଼ିର ମତେ ସୁନୁ ଟା ଟିକେ ଭଲ ଲାଗେ ଆଉ ପା ପାମ୍ପୁଟା ଭଲ ଲାଗେନା।
ଆଚ୍ଛା ଆଚ୍ଛା ଆଚ୍ଛା ଏମିତି କି?
ହଁ
କଣ ଆଉ ପୁରୀଆଡେ ଜଗନ୍ନାଥଙ୍କ ଆଡେ କୁଆଡେ ବଲିବାକୁ ଯାଇଛନ୍ତି କେବେ?
ଆମ ଆଡେ ଜଗନ୍ନାଥ ପାଖକୁ ଯାଆନ୍ତିନି।
ଆଉ
ବଲଦି ଯିବା ବି ଯାଆନ୍ତି।
ଆଚଛା ଆଚଛା ଆଚ୍ଛା ଆଉ କୁହନ୍ତୁ ଆଉ କଣଟା କରିବାକୁ କି କଣଟା ଦେଖିବାକୁ ମାନେ ଟିଭିରେ କିଛି ଦେଖିବାକୁ ଭଲ ଲାଗେ।
ହଁ ବହୁତ କିଛି ଦେଖିବାକୁ ଭଲ ଲାଗେ ସିଏ ଆଉ ଆସୁନି ଏବେ ଆଗରୁ ଆଉଥିଲା।
ଦେଖିବାଲଗି ଓଲଡ ମ ମୁଭିିଗୁରା
ମୁଭି ନୁହ। ସେ ଟାଇମ ରେ ଆସେ ଜିନିଷ ଦେଖିବାକୁ।
ଆଛା ଆଚ୍ଛା ମ ଆଛା ଯୋଉ ଫ୍ୟାସନ ଶୋ ଯୋଉ ଆସୁଥିଲା।
ନା ତାଠାରୁ ଆହୁରି ଭଲ ଜିନିଷ ଗୁଡା ର
ଆଜ୍ଞା ମୁଁ କଲ ଟା ରଖୁଛି ମୋର ଟାଇମ୍ ହେଇଗଲାଣି ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା। ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା